ହାଲୋ।
ହଁ କୁହନ୍ତୁ ମୋ ବୟସ୍ ଆପଣଙ୍କୁ ଶୁବା ହୋଉଚି?
ହାଲୋ।
ମୁଁ କହିଲି ମୋ ଭୟସ୍ ଆପଣଙ୍କୁ ଶୁଭାଯାଉଚି?
ଶୁଭୁଛି।
ହଁ କଣ କରୁଥିଲେ?
ଏଇ ଖାଇକି ବସିଥିଲୁ ଆଉ।
ଅ ହ ଖାଇବା ପିଇବା ସଇଲାଣି?
ହଁ।
ଆଉ ଆଜି ରାମାୟଣ ବିଷୟ ଟିକେ କଥା ହବା।
ହଁ
ଆପଣ କଣ ଜାଣିଛନ୍ତି କୁହନ୍ତୁ ରାମାୟଣ ବିଷୟରେ ଆପଣଙ୍କ ଅଭିଜ୍ଞତା କଣ କୁହନ୍ତୁ।
ଅଭିଜ୍ଞତା କଣ? ସେଇ ରାମାୟଣର ଯେଉଁ ବନବାସ ପଠାଇଥିଲେ କୈକେୟୀ।
ଆଜ୍ଞା
ରାମଚନ୍ଦ୍ରକୁ ଯୋଉ ବନବାସ ପଠେଇଲେ।
ଆଜ୍ଞା ଶୁଣନ୍ତୁ।
ସେ ତ ଚାରି ପୁତ୍ର ତାଙ୍କର ଥିଲେ।
ଆଜ୍ଞା।
ସି ତ ଭରତକୁ କି ଅନ୍ୟମାନଙ୍କୁ ତ ପ। ପଠେଇ ପାରିଥାନ୍ତେ ସେ ରାମଚନ୍ଦ୍ରକୁ ପଠେଇଲେ କଣ ପାଇଁ?
ହଁ ଆପଣ ଆପଣଙ୍କ ମତ କଣ ଆ ଉପରେ ଆପଣ ମତ କଣ ନା ମତେ ପଚାରୁଛନ୍ତି ଆପଣ?
ମୁଁ ପଚାରୁଛି ତାର କାରଣଟା କଣ କାହିଁକି ତାକୁ ପଠେଇଲେ?
ଶୁଣନ୍ତୁ ପ୍ରଥମ କଥା ହଉଛି ଆପଣ ବି ଜାଣିଛନ୍ତି ଦଶରଥଙ୍କର ଚାରିପୁତ୍ର ବୁଝିପାରିଲେ।
ଆଚ୍ଛା
ଦଶ ତମ ଚାରିପୁତ୍ର ତାଦିହରୁ ଶ୍ରେଷ୍ଠ ପୁତ୍ର କିଏ ହଉଛନ୍ତି।
ରାମଚନ୍ଦ୍ର। ହ।
ରାମଚନ୍ଦ୍ରଙ୍କ ପରେ ଭରତ ଭରତ ପରେ ମୁଁ ଲକ୍ଷ୍ମଣ ପରେ ଶତ୍ରୁଘ୍ନ ବୁଝିପାଇଲେ।
ଆଚ୍ଛା।
ରାମ ଯେତେବେଳେ ଆମର କ ରାମ ହେଉଛି ଦଶରଥଙ୍କ ଶ୍ରେଷ୍ଠ। ପୁତ୍ର ବା ବଡ଼ ପୁଅ। ଆଗର ଶାସ୍ତ୍ର ଅଛି ବାପା ପରେ ଘରର ପୁତ୍ର ପୁତ୍ର ଯଦି ବଡ଼ ପୁଅ ଅଛି। ଯିଏ ତାଙ୍କର ଅଧିକାର ଥିଲା ଯେ ସିଂହାସନରେ ବସିବା ପାଇଁ ବୁଝିପାରିଲେ ପ୍ରଥମ କଥା ହେଉଛି ଯେ ଯେତେବେଳେ ଦଶରଥ ଯୁଦ୍ଧ ସମୟରେ ବୁଝିପାରିଲି ହ୍ୟାଲୋ ହ୍ୟାଲୋ।
ହୁଁ
ଯୁଦ୍ଧ ସମୟରେ ହଁ ତମ କଥା ଯୁଦ୍ଧ ସମୟରେ ହଁ ଯୁଦ୍ଧ ସମୟରେ ଯେତେବେଳେ ଦଶରଥ ଯୁଦ୍ଧ କରିବାକୁ ଯାଇଥିଲେ ସେ କଣ ହେଇଥିଲା ତାଙ୍କର ଆକ୍ରମଣ ଦ୍ଵାରା ତାଙ୍କର କ୍ଷୟକ୍ଷତି ହୋଇଥିଲା ବୁଝିପାରିଲେ ସେତେ ସେତେବେଳେ କଇକେଇଙ୍କ ରାଜା କଇକେଇ। କୈକେୟୀ। ତା କୈକେଇ ବି କୈକେଆର ରାଣୀ ହେଉଛନ୍ତି କଇକେଇ କୈକିଆର ରାଣୀ ବୋଲି ତାଙ୍କ ନାଁ କୈକେୟୀ ବୁଝ ବୁଝିପାରିଲେ।
ହଁ ହଁ।
ସେ କଣ କରିଥିଲେ ନା ସେତେବେଳେ ଦଶରଥଙ୍କ ସେବା ଶୁଶ୍ରୂଷା କରି ତାଙ୍କୁ ମୃତ୍ୟୁବରଣରୁ ବଞ୍ଚିତ କରିଥିଲେ ବୁଝିପାରିଲେ ସେତେବେଳେ ଦଶରଥ ତାଙ୍କୁ କହିଥିଲେ ଯେ କୈକେୟୀ ତମେ ମତେ ଦୁଇ ଦିଟା ବର ମାଗ ବୁଝିପାରିଲେ। ଦିଟା ବର ମାଗ ସିଏ କହିଲେ କି ମୋର ତ ଏବେ କିଛି ବରର ଆବଶ୍ୟକ ନାଇଁ ଯେତେବେଳେ ମୋର ଦରକାର ହବ। ମୁଁ ଆପଣଙ୍କଠୁ ମାଗି ନେଇଯିବି କାହାକୁ କହିଲି ଦଶରଥଙ୍କୁ କହିଲି ସେତେବେଳେ ଦଶରଥ ତାଙ୍କୁ ସେ ଦୁଇଟି ବର ଦେଇ ନଥିଲେ ସିଏ ଯେତେବେଳେ ସବୁ ଆମର ଯେତେବେଳେ ରାମ ରାଜା ଶୁଣା ହେଲା ସେତେବେଳେ କ କିଏ କଣ କଲେ ନା ତାଙ୍କ କଣ୍ଠରେ ସରସ୍ଵତୀ ବିଜେ ହେଲେ ବୁଝିପାଇଲେ?
ହୁଁ ହୁଁ।
କଣ୍ଠରେ ସରସ୍ୱତୀ ବିଜୟ ହୋଇ ତାଙ୍କୁ କହିଲେ କି ଯେ ଯେମିତି ସରସ୍ଵତୀ ତାଙ୍କକଣ୍ଠରେ ବି ଯେମିତି କହିଲେ କି ଯେମିତି ରାଜା ଭରତ ହେବ ଦଶରଥ ଆଉ ଇଏ ରାମ ଚଉଦ ବର୍ଷ ବନବାସ ଯିବେ। କିନ୍ତୁ କୈକେୟୀ ତାଙ୍କ ଚାରିପୁତ୍ର ଭିତରୁ ରାମଙ୍କୁ ଅଧିକ ଭଲ ପାଆନ୍ତି। ବୁଝିପାରିଲେ? ଏଇ କେବଳ ଦୁଇଟି କାରଣ ଯୋଗୁ ସିଏ କଣ କଲେ ନା ରାମ ଦଶରଥଙ୍କୁ କହିଲେ କି ଯେ ମୋତେ ଦୁଇଟି ବର ଦିଅ ଗୋଟିଏ ବର ହଉଚି ଯେ ମୋ ପୁଅ ଭର ତ ରାଜା ହେବ ଆଉ ରାମ ଚଉଦ ବର୍ଷ ବନବାସ ଯିବ। ସେଥିପାଇଁ ଆ କୈକେୟୀ ଯେତେ ଭଲ ପାଇଲେ ବି ରାମକୁ ମଧ୍ୟ ସେଥିପାଇଁ ସେତାକୁ କଣ କରିଥିଲେ ନା ଚଉଦ ବର୍ଷ ବନବାସ ପଠେଇଥିଲେ। ବୁଝିପାରିଲେ? ଆପଣଙ୍କ ମ ତ କଣ ଆପଣ ଯୋଉ କହିଲେ କି ରାମଚନ୍ଦ୍ର ପଠେଇଲେ ରାମଚନ୍ଦ୍ର ଯୋଉ ପଠେଇଲେ କୈକେୟୀ ସେମିତି ଯେତେବେଳେ ଆମର ସୀତା ଚୋରି ହେଲେ।
ହୁଁ।
ରାବଣ କାହିଁକି ସେ ଇଏ ବେଶରେ ଆସିଥିଲେ ଯାହାଫଳରେ ଋଷି ବେଶରେ ଆସିଥିଲେ। ରାବଣଙ୍କ ବାପା ମା କିଏ ଥିଲେ? ସେ କେମିତି ରାକ୍ଷସ ହେଲେ ଆପଣ କଣ ଜାଣିଚନ୍ତି ଏ ବିଷୟରେ କିଛି।
ପ୍ରଥମ କାରଣ ହଉଚି ସୀତା କାହିଁକି ଚୋରି ହେଲା?
ଆଜ୍ଞା।
ସୀତା ଚୋରି ହବାର କାରଣ ହଉଚି ଯେହେତୁ ରାବଣର ଭଉଣୀ ସୂପଣକା
ଆଜ୍ଞା।
ସିଏ ଏସବୁ ତାର ପୁତ୍ର ଗୋଟିଏ ଜପାସୁର ଥିଲା।
ଆଜ୍ଞା।
ଜପାସୁର ସେ ତପସ୍ୟା ଥିଲା।
ଆଜ୍ଞା।
ତପସ୍ୟା କରୁଥିବା ସମୟରେ
ଆଜ୍ଞା।
ଲକ୍ଷ୍ମଣ ଯାଇଥିଲେ ଶିକାର କରିବାକୁ।
ଆଜ୍ଞା।
ଇଏ ସେଇ ସମୟରେ ଜପାଶୁର ତପସ୍ୟା କରିବା ସମୟରେ କିଛି ବର୍ଷ ତପସ୍ୟା କରିବା ପରେ ସିଏ ହୁଙ୍କା ପାଲଟି ଯାଇଥିଲେ।
ଆଜ୍ଞା।
ତାପରେ ସେ ଯେତେବେଳେ ମୃଗକୁ ଶିକାର କରିବାକୁ ଯାଇଚନ୍ତି ମୃଗଟି ଦୌଡ଼ି ଦୌଡ଼ି ଯାଇ ସେଇ ହୁଙ୍କା ସାଇଟିରେ ରହିଯାଇଥିଲା।
ଆଜ୍ଞା।
ଲକ୍ଷ୍ମଣ ହୁଙ୍କା ପଛପଟେ ରହିଯାଇଥିଲା।
ଆଜ୍ଞା।
ଲକ୍ଷ୍ମଣ ଯେତେବେଳେ ତୀର ବିଦ୍ଧ କରିଦେଇଥିଲେ
ଆଜ୍ଞା।
ସେତେବେଳେ ସେ ହୁଙ୍କା ଦିହରେ ଯାଇ ତୀରଟା ବାଜିଥିଲା।
ଆଜ୍ଞା ଆଜ୍ଞା।
ତୀର ବାଜିବା ଦ୍ୱାରା ଆ ସେ ହୁଙ୍କା ନଥିଲା ସିଏ ଜପାସୁର ହୁଙ୍କା ପାଲଟି ଯାଇଥିଲା। ସେଇ ସମୟରେ ତା ମା ଆସି ଦେଖିଲା ଯେ ଜ ପାସୁର ଗୋ ଏଠି ତପସ୍ୟା କରି କରି ହୁଙ୍କା ପାଲ୍ ଯାଇଥିଲା ଆକୁ ତୀର ବିଧ କଲା କିଏ?
ଆଜ୍ଞା।
ସିଏ ଦେଖିଲା କେହି ନାହାନ୍ତି କେବଳ ମଣିଷର ପାଦ ଚିହ୍ନକୁ ସିଏ ଦେଖିଲା।
ଆଜ୍ଞା।
ପାଦ ଚିହ୍ନକୁ ଅନୁସରଣ କରିକି ଦେଖେ ତ ଏ ଏଠି ତିନି ଜଣ ଜଙ୍ଗଲରେ ସୁନ୍ଦର ଯୁବକ ଯୁବତୀ ବୁଲୁ ଚନ୍ତି।
ଆଜ୍ଞା।
ସିଏ ଦେଖିଲା ୟାଙ୍କରି ମଧ୍ୟରୁ କେହି ଜଣେ ହେଲେ ମୋ ପୁଅକୁ ନିଧନ କରୁଛନ୍ତି ସେଣୁ ତାଙ୍କ ଇଏ ଦେଖି
ଆଜ୍ଞା।
ପୁଅର କଷ୍ଟ ସହି ନପାରି ରାଗରେ ରାଗ ରେ ଯାଇକି ତାଙ୍କ ପ୍ରତି ସେ ତାନ୍ ଙ୍କର ଯୋଉ ସୀତା ଥିଲା ତାଙ୍କ ସ୍ତ୍ରୀ ରାମଙ୍କର ତାନ୍ ଙ୍କ ପାଖରେ ଯାଇକି ପହଞ୍ଚିଥିଲା ସିଏ ସୀତାକୁ କେମିତି ନେଇକି ସୁନ୍ଦର ତା ଦେଖି ତା ଭାଇ ପାଖକୁ ନବା ପାଇଁ ଯୋଜନା କରିଥିଲା
ଆଜ୍ଞା।
କରିବା ସମୟରେ ସିଏ ତାକୁ ଯାଇକି ଲ ମାନେ ବିବାହ ପ୍ରତିଶ୍ରୁତି ଦେଇଥିଲା ବିବାହ ପ୍ରତିଶ୍ରୁତି ଦବା ପରେ ରାମ କହିଲେ ଯେ ମୁଁ ଜଣେ ବିବାହିତ ଲ ଲକ୍ଷ୍ମଣ ପାଖରେ ତାର ତାଙ୍କର ସ୍ତ୍ରୀ ନାହିଁ। ସିଏ ବିବାହ କରିପାରିବେ ସିଏ କହିଲେ ଯେ ବିନା ଅନୁମତିରେ ମତେ ତ ସେ ବିବାହ କରିପାରିବେନି।
ଆଜ୍ଞା।
ତେଣୁ ସିଏ ଗୋଟିଏ ଚିଠି ତାଙ୍କୁ ଲେଖିକି ଦେଇଥିଲେ ଚିଠି ଲେ ଲକ୍ଷ୍ମଣଙ୍କ ପାଖୁକୁ ଦେଇଥିଲେ ଶୃପଣଖା ହାତରେ।
ଆଜ୍ଞା ଆଜ୍ଞା।
ଶୃପଣଖା ଯାଇ ଲକ୍ଷ୍ମଣଙ୍କୁ ଦେଇଥିଲା ଲକ୍ଷ୍ମଣ ଚିଠିଟି ପଢ଼ିବା ପରେ ଜାଣିଲା
ଆଜ୍ଞା।
ଯେ ତାର ବ ଏ ଯାହାଟା ଲେଖିଥିଲେ ସିଏ ତାର ବିପରୀତ କାର୍ଯ୍ୟ କରିବା ପାଇଁ। ତାଙ୍କୁ ବିଭା ନ ହୋଇ
ଆଜ୍ଞା।
ତାଙ୍କର ନାସାକର୍ଣ୍ଣ ଛେଦନ କରିବା ପାଇଁ ଲେଖି ଦେଇଥିଲେ।
ଅହ।
ଯାହା ଫଳରେ କି ତାଙ୍କ ଲକ୍ଷ୍ମଣ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ନାସାକର୍ଣ୍ଣ ଚ୍ଛେଦନ କରିଥିଲେ।
ହଁ।
ସିଏ ସେଇ ଅବସ୍ଥା ନାସାକର୍ଣ୍ଣ ଚ୍ଛେଦନ ହବା ସମୟରେ ସେ ଶୃପଣଖା ଯାଇ ତାଙ୍କ ଭାଇ ରାବଣଙ୍କ ପାଖରେ ପହଞ୍ଚିଥିଲେ।
ଆଜ୍ଞା।
ରାବଣ କ୍ରୋଧରେ କହିଲେ ଯେ ମୋ ଭୋଉଣୀର ସର୍ବନାଶ କିଏ କରିଚି?
ଆଜ୍ଞା ଆଜ୍ଞା।
ସିଏ ସବୁ ଯାଇକି ତାଙ୍କ ଭାଇକି କହିଥିଲା।
ଆଜ୍ଞା।
ତାଙ୍କ ଭାଇ ରାଗିକିନା ସିଏ ଦେଖ ଦେଖିଲା ଯେ ଭାଇ ସୀତା ଆମ ପାଖରେ ଗୋଟିଏ ସୀତା ଅଛି ଏମିତି ସବୁ କହିବା ପରେ
ହଁ।
ସୀତାଙ୍କୁ ସେ ଚୋରି କରିବା ପାଇଁ ଉଦ୍ୟମ ଜାରି ରଖିଲା।
ଆଜ୍ଞା।
ସେଇ ସମୟ ମଧ୍ୟରେ ବିଭିନ୍ନ ପ୍ରକାର ଆଳ କରି ଯୁଦ୍ଧ କରିବା ପାଇଁ ତାଙ୍କ ପାଖକୁ ଯାଇ ତାଙ୍କୁ କେମିତି ମାରିବା ପାଇଁ ରାମ ଲକ୍ଷ୍ମଣଙ୍କୁ
ଆଜ୍ଞା ଯୋଜନାବଦ୍ଧ କରିଥିଲା। ଶୁଣନ୍ତୁ ଆପଣ ତ କହିଲେ କିନ୍ତୁ ଶୁଣନ୍ତୁ ଆପଣ ଯେତେବେଳେ ଆସିଥିଲା ସିଏ ଇନ୍ଦ୍ରଙ୍କର ଗୋଟେ ପୁଷ୍ପକ ବିମାନରେ ଆସିଥିଲା ବୁଝିପାରିଲେ।
ଆ।
ଇନ୍ଦ୍ରଙ୍କ ପୁଷ୍ପକ ବିମାନେ ଆସିଥିଲେ କିନ୍ତୁ ଯେ ରାବଣ ତା ଅସୁର ବେଶରେ ଆସିଥିବା ଫଳରେ ଯାହା ଫଳରେ କି ଯୋ ଚିନି ମାନେ କେବଳରେ ଦାସି ତା ରାମ ସବୁ ଚିହ୍ନି ପାରିବେ। ଯେତେବେଳେ ରାମ ଆଉ ଲକ୍ଷ୍ମଣ ବଣକୁ ଯାଇଥିଲେ ସେତେବେଳେ ସେ କଣ କରିଥିଲା ଲକ୍ଷ୍ମଣ ସୀତାଙ୍କୁ ଗୋଟେ ଲକ୍ଷ୍ମଣ ରେଖା ଟାଣିକି ଯାଇଥିଲେ। ଯେ ରେଖାରୁ ବାହାରି ପାରିବ ନାହିଁ, ବାହାରିଲେ ବାହାରିବ ନାହିଁ। କିନ୍ତୁ ରାମ ରାବଣ ସେତିକ ଦେଖି ସେ ଦେଖିଲେ କି ରାବଣ ଯେତେବେଳେ ଆସିଲା ତା ପୁଷ୍ପକ ବିମାନ ସେ ଦେଖିଲା ଯେ ଲକ୍ଷ୍ମଣ ରେଖା ଟଣାଏଚି ଯାହା ଫଳରେ ସୀତା ସେଠୁ ବାହାରି
ସିଏ ବ୍ରାହ୍ମଣ ବେଶ ରୂପ
ହଁ ଶୁଣନ୍ତୁ ଶୁଣନ୍ତୁ ସେଇଠୁ ସେ କଣ କଲେ ନା ବ୍ରାହ୍ମଣ ରୂପ ଧାରଣ କରିକି ଭିକ୍ୟାଙ୍ଗ ଦ ଭିକ୍ୟାଙ୍ଗ ଦ କହିକି ମା ଆସିଲେ। ଯାହାଫଳରେ କଣ ସୀତା ତାଙ୍କୁ ଘରୁ ବାହାରିକି ଯେତେବେଳେ ଭିକ୍ଷା ପ୍ରଦାନ କରିବାକୁ ଗଲେ ଯେତେବେଳେ ସୀତାଙ୍କୁ ଚୋରି କଲେ ଆକୁ ଦେଖିଥିଲା କିଏ? ନା ଆମର ପକ୍ଷୀ ଚଟା ଗରୁଡ଼ ପକ୍ଷୀ। ଗୋରୁଡ ପକ୍ଷୀ ଜଟାୟୁ ସିଏ ଦେଖିଥିଲେ। ସିଏ ଦେଖିଥିବା ଫଳରେ ସିଏ କଣ କହିଲେ ନା ସିଏ ଯେତେବେଳେ ତାଙ୍କୁ ଉଡ଼ି ଉଡ଼ି ଗଲେ ଦେଖିଲେ କିଏ ୟାଙ୍କୁ ନେଇଯାଉଛି କାହିଁକିନା ଜଟାୟୁ ଆଗରୁ ଦେଖିଥିଲେ ଯେ ଏଠି କିଏ ଦୁଇ ଜଣ ରହୁଛନ୍ତି ତିନି ଜଣ ପୁରୁଷ ତିନି ଜଣ ମଣିଷ ମନୁଷ୍ୟଟି ବସବାସ କରୁଛନ୍ତି କାହିଁକିନା ଯେତେବେଳେ ଆ ରାମ ଲକ୍ଷ୍ମଣ ସୀତା ବଣରେ ବୁଲିଥିବା ବେଳେ ସେତେବେଳେ ଜଟାୟୁ ଉପରୁ ଦେଖିକି କହିଲା ଯେ ମୁଁ ଏ ଜଙ୍ଗଲର ରାଜା ପୁଣି ମୋ ସାଙ୍ଗରେ କିଏ ରାଜା ହେବା ପାଇଁ ଏଠିକି ଆସିଲା। ଯେ ମୋ ପ୍ରତିଦ୍ୱନ୍ଦିତା କରିବା ପାଇଁ କିଏ ଏଠିକି ଆସିଲା ସିଏ ସେଠୁ କଣ କଲା ନା ତଳୁକୁ ଆକାଶ ମାର୍ଗରୁ ଦେଖି ତଳକୁ ଆସିଲେ ଯାହାଫଳରେ ତାକୁ ପ୍ରଥମେ ଲକ୍ଷ୍ମଣ ଦେଖିଥିଲେ। ଲକ୍ଷ୍ମଣ ଦେଖିକି କହିଲେ କି କହିଲେ ଲକ୍ଷ୍ମଣକୁ ସେ କହିଲେ ତମେ କିଏ ଏଠି କଣ ପାଇଁ କି ଆସିଛ? ସେ କହିଲେ ଆମେ ବ ବନବାସ ପାଇଁ ଆସିଛୁ ଚଉଦ ବର୍ଷ ଆମକୁ ବନବାସ ଦିଆଯାଇଛି ଆମେ ବନବାସ ପାଇଁ ଭୋଗିବାକୁ ଟିକେ ଆସିଛୁ ରାମ ସେଇଠୁ ତାଙ୍କ କୁ କହିଲେ କି ଯେ ଆମେ ତମର କିଛି କ୍ଷତି କରିବାକୁ ଆସିନୁ କି ତମ ଜଙ୍ଗଲରେ ଏଠି ଆମେ ରାଜାବାକୁ ଆସିନୁ କେବଳ ଆମେ ଆମର ଚଉଦ ବର୍ଷ ବନବାୟସ ଏଠି ଅତତିବାହିତ କରିବାକୁ ଆସିଚୁ। ସେହିଦିନଠାରୁ ପକ୍ଷୀ ଚଟ୍ଟା ଓ ରାମଚନ୍ଦ୍ରଙ୍କ ଭିତରେ ବନ୍ଧୁତା ସୃଷ୍ଟି ହୋଇଥିଲା। ବୁଝିପାରିଲେ ସେଥିପାଇଁ ସେଥିପାଇଁ ସୀତା ଯେତେବେଳେ ପୁଷ୍ପ ବିମାନ ରେ ଯାଉଥିଲେ ରାବଣ ତାଙ୍କୁ ନେଇକି ଯାଉଥିଲା ସେ ସମୟରେ ତାଙ୍କୁ ପକ୍ଷୀ ଚଟା ହିଁ ଦେଖିଥିଲା। ଯାହାଫଳରେ ସେତିି କଣ କରିଥିଲା ନା ପକ୍ଷୀ ଚଟାର ଦୁଇଟା ପର ଆ ରାବଣ ଛେଦନ କରିଥିଲା। ସିଏ ଯେତେବେଳେ ସୀତାକୁ ବଞ୍ଚେଇବାକୁ ଯାଇଛି ରାବଣ ତାର ଦିଟା ପରକୁ ଛେଦନ କରିଛନ୍ତି। ଆଉ ସିଏ ଆସିକି ତଳେ ପଡିଥିଲା ସେତେବେଳେ ପର୍ଯ୍ୟନ୍ତ ରାମ ସେ ପର୍ଯ୍ୟନ୍ତ ତାଙ୍କୁ ଜାଣିନଥିଲେ ଯେ ସୀତା ଏତେବେଳ ପର୍ଯ୍ୟନ୍ତ ଯେ ତାଙ୍କୁ ରାବଣ ଚୋରି କରି ନେଇଛି ବୋଲି।
ରାବଣ ରାମ ଯେତେବେଳେ ସୀତାକୁ ଖୋଜି ବସା ଯଉ ଆଶ୍ରମକୁ ଯାଇଛନ୍ତି
ଆଜ୍ଞା ଆଜ୍ଞା ଆଜ୍ଞା।
ସେଇ ସମୟରେ ଦେଖିଲେ ଯେ ସୀତା କୁଟୀରରେ ନାହାଁନ୍ତି। ସୀତାକୁ ଯେତେବେଳେ ଖୋଜି ଖୋଜି ଯିବା ସମୟରେ ଜଟାଇକୁ ଭେଟିଥିଲେ। ଜଟାୟୁ ର ଏ ଅବସ୍ଥା ଦେଖି ଏମିତି କିଏ କଲା? ଏ ଅବସ୍ଥା ତୁମର କାହିଁକି ହେଲା? ଜଟାୟୁ କହିଥିଲା ଯେ ମାତା ସୀତାମାତାଙ୍କୁ ରାବଣ ଚୋରି କରି ନେଇଛି। ଚୋରି କରିବା ସମୟରେ ମୁଁ ପ୍ରତିବାଦ କରିବାରୁ ରାବଣ ମୋତେ ଏ ଅବସ୍ଥା ରେ ଆଘାତ କରିଛି।
ଆଜ୍ଞା ଆଜ୍ଞା। ହ୍ୟାଲୋ। ହ୍ୟାଲୋ।